ଆଉରି ମୋରି କଥା ମୋତେ ଶୁଭୁଚି।
ପ୍ରଭୁ। ପ୍ରଭୁ କେମିତି ଅଛ? ପ୍ରଭୁ ଆପଣଙ୍କରତ ସବୁ କିଛି ସୁବିଧା ତ ଆମର ଆଉ ଆପଣ ପାଇଁ ତ ସବୁ ସୁବିଧା ସୁ ଥିବ ତ ଆମ କଥା ଟିକେ କଣ
କଣ ସୁବିଧା ସୁଯୋଗ ନାଟା ଖାଲି ପ୍ରଭୁ ନା ମୁଁ କଣ ସତରେ ପ୍ରଭୁ?
ହଁ ହଁ ଆଉ ଖିଆ ପିଆ କଣ କରିଛନ୍ତି?
ହଁ ଖାଇଥିଲି ସକାଳୁ
ସକାଳୁ ପ୍ରଥମେ ଉଠିଲି।
ହୁଁ ଶୁତିିଲ ସକାଳୁ କାଇଁ ଡାରେକ୍ଟ ଶୋଇ ପଇଲନି ଏଠି। ହୁଁ।
ସକାଳୁ ଟିକେ ଉଠିଲି ଉଠିଲା ପରେ ମୁଁ ଟିକେ ଯାଇଥିଲି ମୋ ନିତ୍ୟ କର୍ମ ସାରିଆକୁ। ଏତେ କଣ ସାରିଲା ବେଳେ ମୁଁ ଟିକେ ମାନେ ଝାଡା ଯିବା ଟାଇମରେ ମୋର ସାନ ଭାଇ ଜଣେ ଯାଉଛି କବାଟ କତିରେ ଡାକୁଚି ହେ ସଇଲା ନା ନାହିଁ ହେ ସ
ହୁଁ ହୁଁ। ହଁ ହୁଁ। ହୁଁ ହୁଁ। ହୁଁ। ହୁଁ
ଉଠିଥିବେ କାହିଁକି ନା ଏବେ କଣ ପାଣି ଫାଣି ବର୍ଷା ହଉଛି ତ କହିଲା କାଳେ ମାଛ ଉଠି ଥିବେ ତ ଚାଲ ଦେଖିବା। ତ ମୁଁ ସେଠୁ ଗଲି ଦେଖିଲା ବେଳକୁ କିଛି ମାଛ ନାହିଁ ସେ ସେ ଦୋଟା ଗୋଳିରେ ଗୋଳି ପଳେଇଲା। ମୁଁ କହିଲି ନାଇଁ ନାଇଁ ତୁ ଗରେ ପଳେଇଲୁ ସ ନା ମୁଁ ଯାଇପାରିବିନି ତୋର ତୁ ମାଛ ଦେଖେ
ଓଁ ହୋ
ତାପରେ ସେଠୁ ମାଛ ଦେଖିଲା ପରେ ଏଠୁ ସ ତାର ଦେଖିଲା ମୋରୁ ମୁ ଝାଡା ବସିଲି ବରସ କଲି ଘରକୁ ପଳେଇ ଆସିଲି। ଘରକୁ ପଳେଇ ଆସିଲା ପରେ ସେଠୁ ମୁଁ ପଖାଳ ପିଇବାକୁ ବାହାରିଥିଲି ଆମର ଗୋଟେ ଯୋଜନା ହେଇଥିଲା ସାନ ଭାଇ ଆଉ ଭାଇଗରିକା ସବୁ ବରା ଆଉ ଇଟିଲି ଟିକେ ଖାଇବାକୁ ଯିବାକୁ। କାହିଁକି ନା ଥଣ୍ଡା ପାଗ ଟା ବର୍ଷା ହେଇଛି। କିନ୍ତୁ ଯେହେତୁ ଗୋଟେ ଭାଇ ଆମର ଅ ସେ କଣାଟା ତାକୁ ବାଟ ଦେଖାଗଲାନି ସେ ଆସି ପାରିଲାନି ବର୍ଷା ଟିକେ ହେଇଯାଇଥିଲା ତାକୁ ଆଉ ବାଟ କିଛି ଦେଖାାଗଲାନି ସେ ଆସି ପାରିଲାନି ତ ସେଇ ବାଟ ଦେଖାଗଲାନି ବୋଲି
ହୁଁ।
ମୁଁ କଣ କଲି ନା ମୁଁ ରାଗି ଗଲି ହିଟ ଖାଇଗଲି କୁଆଡେ। ମୁଁ ଏଇଠି ଥାଇକି ହେଠୁ ମୁଁ କହିଲି ମତେ ଫଖାଳ ଦିଅ ମୁଁ ଖାଇବି ନି। ହେଟୁ ମୁଁ ଯେତେଳେ ଏଇ କଥା ହିଟ ଖାଇକି ଖାଇଲି ସେଠି ପଖାଳ ଖାଇଲି ମୁଁ। ତ ମୁଁ ମାଗିଲି ପଖାଳ ସେତିକବେଳେ ଭାଇ କରିବାକୁ କହିଲେ ଓ ହୋ ଏମିତି ଖାଲି ଟିକେ ଟିକେ କଥାରେ ରାଗି ସେଛୁ ୟେ କରୁଛୁ ସେ କରୁଛୁ ସେଠୁ ତ ମୁଁ ସେଠୁ ବାହାରି ଗଲି ବରା ଚପ୍ ସବୁ ଆଉ ଇଟିଲି ମିଶି ଖାଇବାକୁ।
ହୁଁ
ତୁ ଏମିତି ଚାଲି ଚାଲି ଗଲୁ ଛତାରେ ଦିଦି ଜଣ ଗଲେ ଆମେ ପାଞ୍ଚ ଜଣ ଟୋଟାଲ ଗଲୁ ଦିଦି ଜଣ ଗଲେ ଗୋଟେ ଗୋଟେ ଛତା ତାରେ ମୁଁ ଟିକେ ମୋଟା ପିଲାଟା ତ ସେଥିଲାଗି ମୁଁ ଗୋଟେ ଛାତରେ ମୁଁ ଏକାଟିଆ ଗଲି।
ଓହୋ।
ତାପରେ ସେଠୁ ଆମେ ଯାଇଁ କି ମୁନା ଦୋକାନରେ ପହଞ୍ଚି ଗଲି ଯୋଉଠି ଆମର ଜଳଖିଆ ଦିଆ ହଏ।
ହୁଁ।
ସେଠି ପହଞ୍ଚିଲା ପରେ
ହ
ସିଏ ଗୋଟେ ଥର ଆମକୁ ଫାଷ୍ଟ ଥର ପ୍ରଥମ ଥର ଆମକୁ ବରା ଗୋ ଟେ ଦେଲା ଯେ ଗୋଟେ ଅଲଗା ପ୍ରକାର ଯେମ ତି ଆମକୁ ଲାଗିଲା ପନ୍ଦର ଦିନ ହେଲାଣି ସେ ବରା ରଖିଚି। ତାପରେ ଏତେ ଚୋରଟା ସିଏ ତାପରେ ଯୋଉ ଗରା ଥିଲା ସେ ଅଲଗା ଜେଗା ୟରି ବୋଟା ଗୋଟେ ସାଙ୍ଗେ ସାଙ୍ଗେ ଛଣା ହେଇଥିବା ବରା ଟା ରଖିଥିଲା ସେ ବରା ଆମକୁ ପ୍ରଥମଥର ଦେଇ ନଥିଲା।
ହୁଁ। ହୁଁ ଉଁ ହୁଁ ତାପରେ ଓହୋ
ଆମ କଥାଟି ରିଜେକ୍ଟଟେଡ୍ ହେଇଯିବ।
ଦେଖନ୍ତୁ ଏହି ପରେ ଫୋନ କିଛି ପ୍ରୋବ୍ଲେମ ଦେଖନ୍ତୁ ଫୋନ ପ୍ରୋବ୍ଲେମ ଥିଲେ ଏପରି ଅସୁବିଧା ହୁଏ ବଝିପାରନ୍ତି। ଆପଣ ଦେଖନ୍ତୁ ଆପଣ ଆପଣଙ୍କ ଫୋନ ହେଇପାରେ ପୁରୁଣା ହେଇଯାଇଚି। ସେ କଥା ବେକାରିଆ କଥା ଛାଡନ୍ତୁ। ତ ଆପଣ ହେତୁ ଖିଆପିଆ କଲେ ବୁଲାବୁଲି କଲେ ନାଇଁ କି? ଆହୋ।
ହୁଁ ଉଁ ଉଁ।
ତ ଦେଖନ୍ତୁ ମୋ ବିଷୟରେ ମୁଁ ଟିକେ କିଛି କୋହୁଚି ମୋ ବିଷ ସେଠି ମୁଁ କିଛି କୋହୁଚି ଶୁଣନ୍ତୁ ସେ ତ ମୁଁ-ମୁଁ ପ୍ରାୟତଃ ଜି ତିନି କିଲୋମିଟର ପାଇଁ ତିନି କିଲୋମିଟର ପର୍ଯ୍ୟନ୍ତ ବୁଲିଚୁ ଖାଇବାପାଇଁ ଖାଲି। କାରଣ ଯେତେ ଦିନ ମୁଁ ବର୍ଷା ଯେହେତୁ ହୋଉଛି ତ ସବୁବେଳେ ଦୋକାନ ବନ୍ଦ। ତେଣୁ ମୁଁ ଏଇ ଦୋକାନ ଗଲେ ସେଇଟା ବନ୍ଦ ସେ ଦୋକାନ ଗୋଟେ ବନ୍ଦ। ତ ମୁଁ ଫେର ଘରକୁ ଫେରିକି ପଳେଆଇଲି। ତ ଘରୁ ଫେର ଗାଡି ନେଇକି ଗଲି ହେଲା। ଘରୁ ଗାଡି ନେଇକି ଗଲି ତାପରେ ସେ ଠୁ ପୁଣି ଗଲି ଜୟପୁରରୁ କାୟେଡୋଲି। ପ୍ରାୟେ ଦଶ କିଲୋ ଗାଳି ଆସିଲି ମତେ ବୋହୁତୁ ଆଜି
କି କରିବା ଟା କେବେ ତେଲ ଖର୍ଚ୍ଚ କରି ଖାଇବାକୁ ଯାଇନଥାଏ। ବୁଝିପାରୁଚନ୍ତି ତ ମୁଁ ଭାବୁଚି ନା ସପ୍ତାହେ ଖଣ୍ଡେ ମୁଁ ଉଁ ଆଉ ବାହାର ଖାଦ୍ୟ କିଛି ଖାଇବିନି କାରଣ ପଇସା ଏତେ ଖ ର୍ଚ୍ଚହେଲାଣି ଆଜିି ଗୋଟାଏ ଦିନରେ ବୁଝିପାଇଲୁ ନା?
ଆଜି ଗୋଟେ ଦିନରେ କେତେ ଟଙ୍କା ଖର୍ଚ୍ଚ କଲେ?
ଦେଖନ୍ତୁ ପ୍ରାୟତଃ ଯିବା ଆସିବା ମୋର କୋଡିଏ ପଚିଶ ଚାଳିଶ ଦୁଇଶ ଦୁଇଶ ଟଙ୍କା ଖର୍ଚ୍ଚ ହେଇଗଲା।
ଉଁ ହୁଁ ଆପଣଙ୍କ ପାଖରେ ବୋହୁ ପଇସା ତାହେଲେ ଅଛି?
ଆଉ ପଇସା ହୋଉନି ସେଇଭଳିଆ ମାନେ ଏବେ ପଇ
ଅମ୍ବାନୀ ତମ ତଳେ
ହୁଏ ତ ସେଇଭଳିଆ ସେଇଭଳିଆ ତାପରେ ତି ଏବେ ଯୋଉ ପାଣି ହେଇଚି ଅଧିକା ତ ଭଲ ଲାଗୁଚି ଫର ଫଟ ଉଠେଇିବାକୁ ଦେଖନ୍ତୁନା ଆମର ପୁରା ଦେଖା ହୋଉଚି ସୁନ୍ଦର ପୁରା ଯେମିତି ଚିଲିକା ଦେଖାଯାଉ ଏ ବିଲ ବିଲଟା ପୁରା ଚିଲିକା ଭଳି ଦେଖାହଉଚି। ଆଉ ଏ ବି
ଏ ଏଇ ଆଇଚନ୍ ତମର କନ୍ଧୁ ଓ ସେଠି ତ ମୁଁ ଭାବୁଚି ତାଙ୍କ ସାହାଯ୍ୟ କରିଥାନ୍ତି କିଛି କିନ୍ତୁ ମୋ କାନ ଏତେ ଦର୍ଜ ସେଥିଲି ସେଠି ମଧ୍ୟ ଓଜନ ମେସିନ୍ ଥିଲା ଓଜନ ହେଲି। ତାପରେ ଆମେ ଗୋଟେ ଜେଗାରେ ମେଡ଼ିସିନ୍ ଆଇଁଲେ ଗୋଟେ କୋଉ ସରକାର ସେଠି ଏ କାହାକୁ ଜଣୁ ଅ ସେ ମେଡ଼ିସିନ୍ ଗୋଟେ ଭୁଲ ହେଇଗଲା ତାପରେ କମ୍ପାଉଡ଼ର୍ ଇ କଇ ତାପରେ ମୁ
ତ ମଝିରେ ଗୋଟେ ଆଡ଼ୁ ତ ବୁଲୁଚ। ଆପଣଙ୍କ କଥାବାର୍ତ୍ତା ଯେମିତି ଚିହ୍ନା ଲାଗୁଛି। ଏବେ ବି ଶୁବୁନି କିଛି। ହଁ ଏବେ ଶୁବି ଏବେ ଶୁବିଲା ଆଜ୍ଞା।
ଦେଖନ୍ତୁ ସେ ଯୋଉ ମାନେ କମ୍ପାଉଣ୍ଡର ଗୋଟାକ ଯାଇଥିଲା ସେ ଟିଉ ଖାଇଆକୁ ଯାଇଥିଲା ଇଏ ମୋତେ ଅଲଗା ଏବା ଗୋଟେ ବ ତ ସିଏ ମତେ ମେଡି଼ସିନ୍ ଦେ ତିଜ୍ ଏଡି଼ସିନ୍ ଦେଲି ହ ମୁଁ ଦେଇଦେବେ ଇଏ ଗୋଟା ମେଡ଼ିସିନ୍ ସିଏ ଗୋଟା ମେ ମେଡି଼ସିନି ବି ମାନେ ରଖି ନାଁ ଡକ୍ତର୍ ଅଛି ଠିକ୍ ନାଁ କମ୍ପାଉଣ୍ଡ ତ ଠିକ୍ ଅଛି ବା ସମତେ ତ ବହୁତ ଦୁଃଖ ଲାଗିଲା କି ଏମିତି ସିଚୁଏସନ୍ ଲାଇଫ୍ ରେ କାହାର ନ ଆସୁ କାରଣ ଯଦି ଭୁଲରେ ଆଜି ମୋ ଜେଗାରେ ଆଉ କିଏ ଥିବ ତ ମେଡ଼ିସିନ୍ ନେଇ ପଳାଇଥାନ୍ତା ମରିଥାନ୍ତା ନା ନାଇଁ? ବୁଝିପାରୁଚନ୍ତି? ଏମତି କଥା ଆଉ ଆପଣ ସେଠି ବର୍ଷା ଫର୍ଷା କମିଲାଣି ନାଁ ଆ ଯାଇଁକି ବି ସେମତି ହଉଚି।
ବର୍ଷ ତ ହଉଚି ଆଉ ଅତେ ନିଦ ବି ମାଡ଼ୁଚି ମୁଁ ଶୋଇଥିଲି ଏବେ ଉଠିଲି। ଆଇଚନ୍ତି ବୋହୁତ ଜୋର ବର୍ଷା ଲାଗି ରହୁଚି ମୁଁ ଆ କଣ କରିିବି ମତେ କିଛି ପା
ହୁଁ ହୁଁ।
ପାଟ ତ ସେଇଥିରେ ବାଟ ବାଟି ଦେଖୁଛି ଆଚ୍ଛା। ଦି ବୁ ଯଉ ସବୁ ସବୁ ଦେଖୁଛି ବାଟ ଦେଖିକି ବୁଝଛନ୍ତି?
ଆପଣ ଏହେ ଯେ ନ
କିଏ ଅଛନ୍ତି ଯେମତି ବୁଝଚନ୍ତି ରଖୁଚନ୍ତି।
ନାଇଁ ନାଁ ଦେଖନ୍ତୁ ନିଜ ରାଗ ଓପରେ ଇଏ ତ କ ନିଜେ କ
ରାଗ ଓପରେ କଟୋଲ କଣ ଅଜରାଙ୍କ ଆଗରେ କି କଣ୍ଟ୍ରୋଲ୍ ବୁଝଛନ୍ତି ଅଜରା ବା ସେ ସରା ସବୁ ବା ଟି ତାକୁ ତାଙ୍କୁ ଇଚନ୍ ଚିଚନ୍।
ମାଢ଼ି ବଉ ହୁଁ ହୁଁ ଦେଖନ୍ତୁ ମୁଁ କହୁଚି ଇ ଆ ସାନ ଭାଇ କି ଯାହା ଜିଦି କରୁଚନ୍ତି ତା ଦେଇଦେକି ପୂରଣ କର ଯଦି ଅଖାଡୁଆ ଜିଦ୍